ନମସ୍କାର।
ହଁ ନମସ୍କାର ନମସ୍କାର କଣ କରୁଚ?
ହଁ କିଛି ନାହିଁ ନାଇଁ ଶୋଇଥିଲି ଆଉ ଉଠିଲି ଯଷ୍ଟ୍।
ଆଉ କଣ ଆଜି ଗରମ ନାଇଁ ଆମର ଗାଁରେ ତ ଆଜି ବୋହୁତ ମାନେ ସୋଇ ଥିଲି ମୁଁ ମୁଁ ଝାଳ ଝାଳ ହେଇକି ଉଠି ଗଲି।
ହଁ ପା। ମୋର ବି ନିଦ ଭାଙ୍ଗିଗଲା ପ୍ରବଳ ଗରମ ହୋଉଚି। ନାଁ ଯା ଇନି ଛୋଟବେଳ ଥରେ ଯାଇଥି ଏ ଆଉ ଯାଇନି ବଡ ହେଲା ପରେ।
ଛୋଟ ବେଳେ ଯାଇଥିଲ ଯୋଉ କଣ ଦେଖିଥିଲ?
ଛୋଟବେଳେ ଯାଇଥିଲି ଯୋଉ ଏ ଝୁଲା ଫୋଲ ହେରିକା ଥିଲା ହେତେବେଳ। ଅବିକା ଆଉ କଣ କେଇଆଣି ସେତେବେଳ ଝୁଲା ପୋଲରେ ଚାଲି ଚାଲି ଯାଇଥିଲୁ। ଆଉ ଡଙ୍ଗ ଡ଼ଙ୍ଗା ରେ ବସିକି ସେଠି ଏମତି ନୌ ବିହାର ଯୋଉଠ କରିଥିଲୁ ଆଉ ଗୋଟେ ଦେଖା ଯାଉଥିଲା ପାଣି ସଫା ଥିଲା ଦେଖା ଯାଉଥିଲା ପଥର ବଥର ସବୁ ପାଣି ତଳେ ମାଛ ବାଛ ଦେଖା ଯାଉଥିଲା ମ ଆଲାମିଲ
ମୁଁ ବା ଯୋଉ ଏବେ ଯାଇଥିଲି ଯୋଉ ସଙ୍ଗ୍ ସ୍ଵୟଂ ସହାୟକ ଗୋଷ୍ଠୀ ଜାଣିଚ? ଯୋଉ ସେଇଥିରୁ ଆମେ ସବୁ ମିଶିକି ମାନେ ସେଥିରେ ଯୋଉ ମାନ ସବୁ ମେମ୍ବର ଅଛୁ ସବୁ ମିଶିକି ଗୋଟେ ଟାଟା ମେଜିକ୍ କରିକି ଆମେ ସବୁ ନ ଦଶ ଜଣ ଯେତେ ଜଣ ବି ଯାଇଥିଲୁ ହେଲା ହଁ ତ ମୁଁ ତ ଆଗରୁ କେବେ ଯାଇ ନଥିଲି ଅଁ ମତେ କେହି ନେଇ ନଥିଲେ ମୁଁ ଯାଇଥିଲି ଆଉ ଉଁ ଭାଇ ଏତେ ଗରମ ସେ ପାହ ଚରେ ଯୋଉ ପାହାଚଟା ହେଇନି ଏମ୍ ଦି ଚାରଟା ପାହାଚ ହିଁ ଅଛି ଚାଲିକି ଯିବାକୁ ସେଇ ଚାଲି ଗଲା କୁ ମୋ ଗୋଡ ପୁରା ତାତିଗଲା।
ହଉ। ଖରାଦିନେ ଟିକେ ଅଧିକ ମାନେ ମାର କାଟିବା ଯନ୍ତ୍ର କି ଜୋରେ
ହଁ ହଁ ହଁ ବା ଆ ମୁଁ ତ ସେ ଝୁଲା ପୋଲ ବାଟେ ଯାଇନି ତା ସାଇଡ ରେ ଯୋଉ ଆଉ ଗୋଟେ ପୋଲ ନାହିଁ ସେଇ ବା ଟରେ ଗାଡି ଟା ଗଲା ଆଉ ସେଇଠି ବାହାରେ ରହିଲା ଲେଖା ହେଇନି ଆଇ ଲଭ ଧବଳେଶ୍ଵର ଲେଖା ହେଇଛି ସେଇଠି ଗାଡି ର ଖିକି ଆମେ ସବୁ ଗଲୁ। ଆଖୁ ରସ ସେ
ଓ ହୋ।
ତା ରେ ସେଠି ସବୁ ଦୋକାନ ବି ଅଛି ସେଠୁ ଉଁ ନାଲି ସୂତା ହେରିକା କଡା ମୋ ପୁଅ ପାଇଁ ଗୋଟେ କିଣିଲି ଝିଅ ପାଇଁ ଗୋଟେ କିଣିଲି ତାପରେ ସେଠି ତ ସବୁ ନନା ଥାଆନ୍ତି ଡା କି କି ସବୁ ପୂଜା କରଇ ଦିଅନ୍ତି। ଦେଖିଥିବେ ତ।
ହଁ ପୁରୀ ମନ୍ଦିର ରେ ବି ସେଇଆ ନୁହେଁ କି?
ହୁଁ। ସେ ନନା ସବୁ ଡାକିକି ଜାଗା ପଚାରିକି ଏମତି ପୂଜା କରଇଦେଲେ ଆଉ ବହୁତ ଭିଡ ଥିଲା ତାପରେ ମୁଁ ଯାଇଥିଲି ମୁଁ ଆଉ ମୋ ଝିଅ ବି ସେଇଆଡେ ରଏ ପାଠ ପଢେ ତାକୁ ଆଉ ଜଣେଇ ନଥିଲି ତ ମୁଁ ଯାଇଁ କି ଆସିକି କହିଲା ବିସ୍ ରେ ମୋ ଉପରେ ରାଗିଗଲା କହିଲା ମୋ ମୋତେ କାଇଁ କହିଲନି ମତେ କାହିଁ ନେଲନି ଆରେ ମୁଁ ତ ମତେ କେମିତି ନେ ମୁଁ ତ ଆମର ମେମ୍ବର ମାନଙ୍କ ସହିତ ଯାଇଥିଲି ତାକୁ କଣ ନେଇ ପାରିଥାନ୍ତି କି? ଏଇଆ କଥା ଆଉ।
ଓହୋ ଆଚ୍ଛା ସେଠି ଝୁଲା ପୋଲ ତ ନାହିଁ ଆଉ ସେଠି ନା ବ ଇଏ ହେଇଗଲାଣି।
ନାଇଁ ନାଇଁ ଝୁଲାପୋଲ ଅଛି କିନ୍ତୁ ଝୁଲାପୋଲ ଟା ସେପଟ ସାଇଡ କୁ ଅଛି ନା ତ ସେ ସେପଟ ସାଇଡ କୁ ଝୁଲାପୋଲରେ ଯିବା ପାଇଁ କି ମାନେ ତମକୁ ସେପଟେ ବୁଲିକି ଗାଁ ଭିତରେ ଦେଇ ଯିବାକୁ ପଡିବ ଆମେ ଏପଟେ ଡାଇରେକ୍ଟ ଗାଡି ଦ୍ଵାରା ପଳେଇ ଥିଲ ଝୁଲା ପୋଲରେ ତ ଗାଡ଼ି ଯାଇପାରିବନି ତମେ ଚାଲିକି ଯାଇପାରିବ।
ହଁ ଚାଲିକି ଯିବ।
ହଁ ତ ଆମ ଆମେ ଆଉ ଏତେ ଆମର ମାନେ ଧୈର୍ଯ୍ୟ ନଥିଲେ ଯେ ସେପଟେ ବୁଲିକି ଚାଲିକି ଯିବୁ ଆମେ କହିଲୁ ନାଇଁ ଆମ ଦୋକାନ ନାହିଁ ଦେଖିଦେଲୁ ପୋଲ ସେଇଠୁ କଣ ତାପରେ ମୋତେ ବି ସେଡ଼ା ସବୁ ଡର ମାଡ଼େ ଝୁଲା ପଲ ହେରଗା। କାୟମମ ମୁଣ୍ଡ ଣ୍ଡ ବୁଲେଇବ ମୁଁ ସେ ପାଇଁ ଗଲିଣିି ଆଉ ବି ଲୋକ କେହି ଗଲେ କିଲନି?
ଆଚ୍ଛା ଆଚ୍ଛା।
ହୁଁ।
କଣ କରୁଛନ୍ତି ଏଇନା? ହଁ ଛୋଟବେଳେ ଯାଇଥିଲି ବହୁତ ଛୋଟବେଳେ।
କାଇଁ ଏବେ ଆଉ ଗଲନି?
ଯାଇନି ଆଉ ଯାଇନି ଯାଇନି ଆଉ ଘର କେହି ଯାଇନାହାନ୍ତି ତାପରେ କଲେଜରେ ପଢିଲା ବେଳେ ରହୁଥିଲ ଯେ ସେଠି ପାଖାପାଖି କିନ୍ତୁ ଆଉ ଯାଇନି ନା ଟାଇମ ସାଙ୍ଗ ମ କିଏ ବାହାରନ୍ତିନି ତ ଆଉ କେମିତିବି।
ଅ ହଁ ନାଇଁ ମୋ ଝିଅ ସେଇଠି ପଡୁଥିଲା ହେଲା ସିଏ ଲାଷ୍ଟ ପ୍ରତି ବର୍ଷ ତା ସାଙ୍ଗମାନଙ୍କ ସହିତ ତ ଯାଇଥିଲା ତାପରେ ମାନେ ମୁଁ ଯିବି ପରେ ପରେ ସେ ଯାଇଥିଲା ସିଏ ସେ ଆ ମିଶିକି କି ବସ୍ ମୋ ବସ୍ ଯାଉଛି ତ ପଳେଇଥିଲେ ଯଦି ଦଶ ଟଙ୍କା ମାତ୍ର ନେଇଥିଲା ନା କଣ ବସରେ ଗଲେ ମୋ ବସ ପୁରା ସେଠି ଧବଳେଶ୍ଵର ପାଖରେ ହିଁ ଓହ୍ଲାଇ ଦେଲା ସିଏ ବି ଆଉ ସେ ଗଟେ ଝୁଲାପୁଲକୁ ଗଲେନି ଝୁଲା ପୁଲ ଫଟୋ ଉଠେଇକି ରଖିଛି ଦେଖଉଥିଲା ସେ ସେଇ ଇଏ ବାଟେ ଗଲା। ଯାଇକି ତାପରେ ଭୋଗ ହେରିକା ସବୁ ମିଶି ମାସି କରିଦେଲେ ତାପରେ ଆଉ ସେ ସେ ପାଖରେ ଯୋଉ ନଈ ଅଛି ଡଙ୍ଗାରେ ସେ ଏମିତି ବସିକି ଫଟୋ ଉଠେଇକି ସେ ଦେଖଉଥିଲା ଆଉ ଭୋଗ ସେଠି ଯୋଉ ଦିଆ ହୁଏ ପ୍ରସାଦ ଖାଇକି କିଏ ଆସିଲା ଆଉ
ଓହୋ ଚ୍ଛା ଭଲ
ଆଉ କୁଆଡେ ଯାଇଛ ଲିଙ୍ଗରାଜ ରା ଝରି ଯାଇଛ କେବେ?
ଲିବରାସ ତ ଲିଙ୍ଗରାଜ ଦେଖିଛି କି ତୁ ଜାଣିନି କେବେ। ଶାଢୀ ଅରିକା ଯିବାକୁ ଟାଇମ୍ ହେଲା।
ମୋର ଭାରି ଇଚ୍ଛା ଥିଲା ସେ ଯୋଉ ସବୁ ଲିଙ୍ଗରାଜ ମୁକ୍ତେଶ୍ଵର ଆଉ ଏମତି ସବୁ ନାହି ରାଜାରାଣୀ ମନ୍ଦିର ଏଇଗୁଡା ସ ଯିବାର ଭାରି ଇଚ୍ଛା ଥିଲା କିନ୍ତୁ ମୁଁ ଯାଇ ପାରନି ଆଉ କହିଁ କରିବି
ଭୁବନେଶ୍ୱର ରେ ଭଲ ଭଲ ମନ୍ଦିର ଗୁଡା ଅଛି ଯେ ବୁଲିବା ବୁଲି ହବ।
ହଁ। ହେଲେ କେହି ନେଇକି ଯିବାକୁ ଦରକାର ନା ନା ଆମେ ଆଉ କଣ ବସ ହେଲାଣି ଏକୁଟିଆ କଣ ଆଉ ଯାଇପାରିବୁ।
ଅ କଣ ଦଶ ନେଇକି ଯିବ
ସିଏ ତ କହୁଛି ମା ଚାହେଲେ ମୁଁ ତେ ବୁଲେଇ ଆଣିବି ହେଲେ ଗୋଟେ କଣ ଗୋଟେ ତାର ମୋର ଯିବୁ ମାନେ ସବୁ ପରିବାର ଲୋକ ମିଶିକି ଗଲେ ଲେ ଟିକେ ଲଗେ ମୁଁ ଏମତି ତି କଣ ତା ସହିତ ଯିବି ମୋର ଏତେ ଇଚ୍ଛା ହଉନି ଆଉ।
ସମ ବୟସ୍କ ଟିକେ ଭଲ ଲାଗେ ଗପିବାକୁ
ହଁ।
ଆଉ କଣ କରୁଛ ହଁ। ଁ ମୁଁ ଆଜି ଅରୁଆ ଭାତ କରିଥିଲି ଡାଲମା କରିଥିଲି ଆଉ ପାଚିଲା ଆମ୍ବ ଖଟା କରିଥିଲି। କପଡ଼ କରିଥିଲି ସେଇଆକୁ ଖାଇଛି ଆଉ। ତମେ
ନା ମୁଁ ଆଜି ପଖାଳ ଖାଇଥିଲି ପଖାଳ ଆଳୁ ଭର୍ତା ଆଉ ଶାଗ ତରକାରୀ ଆଉ ଗଠେ ଆମ୍ବ ଖାଇଥିଲି ଆଉ ପାଚିଲ ଆମ୍ବ
ଓ ହଁ ଭଲ ଆଉ।
ହଁ ଏ ଖରା ଗରମ ଯେମିତି ହଉଛି ପଖଳ ଫଖଳ ଖାଇଦେଲେ ଟିକେ ଶାନ୍ତି ଟିକେ ଭଲ ଥଣ୍ଡା ଫଣ୍ଡା ରହୁଛି ପେଟ ଥଣ୍ଡା ହେରିକା ରହୁଛି ଶାନ୍ତି।
ହଁ ବା ପଖର ପାଖରା ଖାଇଦେଲେ ଟିକେ ଭଲ ଲାଗୁଛି ଆଉ ଏଇ ତ ନହେଲେ ସେମିତିରେ ଏତେ ଆଉ ମାନେ ଏତେ ଗରମ ଏତେ ଗୁଳିୁ ଗୁଳି ଯେ କିଛି କରିବାକୁ ଇଚ୍ଛା ବି ହଉନି।
ହଁ ସେଇଆ।
ଆଜି ଟିକେ ବର୍ଷା ପବନ ବି ନାହିଁ ଆଜି କିଛି ନାହିଁ। ପବନ ପବନ ବି ନାହିଁ। ବହୁତ
ଜନା ସାରା ଖରା ଜୋରେ
ହ ଆଜି ବହୁତ ଖରା ହେଇଥିଲା ଆଉ। ଥରେ ମୋତେ ଗାଧୋଇବାକୁ ଇଚ୍ଛା ହେଉଛି କିନ୍ତୁ ଗାଧୋଇଲେ ଏଇନା ଜ୍ୱରରୁ ଉଠିଛି ପୁ ଥଣ୍ଡା ଜ୍ୱର କଣ ହେଇଯିବ ଡରିକି ଆଉ ଗାଧଉନି।
ହଁ ଠିକ କଥା ତାପରେ ବସ ବି ହେଲାଣି ନା ତାଲେ ଆ ଥର ବାେ ଥ ଆଉ ଇଏ କରିପାରିବ ସମ୍ଭାଳି ପାରିବ। ଛୋଟ ପିଲା ଆମେ ଗାଧୋଇ ପଡିବୁ ଆ
କହୁଥିଲି ଏ ଯୋଉ ତମେ ଖଣ୍ଡ କି
ହଁ ଖଣ୍ଡଗିରିିକ ଯାଇଛି। ଥିଲ ସାଙ୍ଗମାନେ ଖଣ୍ଡଗିରି ଆଉ ଖଣ୍ଡଗିରି ଗୁଫା ଯଉ ପାହାଡ ଉପରେ ଚଢିକି ଯାଇଥିଲୁ ଭଲ ଲାଗିଲା ଫଟୋ ଫଟ ଉଠେଇକି ଆସିଥିଲୁ ବହୁତ
ନାଇଁ ବା ମୁଁ କେବେ ଯାଇନି। କଣ ସେଠି ସବୁ ଅଛି ଟିକେ କହିଲ।
ହଁ ସେଠି କିଛି ନାଇଁ ମାନେ ମାନେ ଏତେ କିଛି ଖାଲି ପାହାଡ ଗୁମ୍ଫା ଟା ଭଲ ଲାଗିବ ଟିକେ ଗଲେ ଆଉ ପାହାଡ ଫାଡ ଉପରୁ ଦେଖିବ ଟିକେଢ ଭୁବନେଶ୍୍ୱର ଟା ବଢିଆ ଲାଗିବ ତା ସେଠି ଆମର ନହିଁ କି ଏରୋଡ ଫିଲ୍ ନାଇଁ କି
ନାଇଁ ମୁଁ ଜାଣିନି ସେଗୁଡା କଣ
ମାନେ ଏଇ ଯୋଉ ଇଏା ପ୍ଲେନ ଯୋଉଠି ଟେକ୍ ଅଫ୍ କରେ ଯୋଉ ଏୟାରପୋର୍ଟ ଏୟାରପୋର୍ଟ
ଆରେ ମୋର ସେଠ ସେ ଗୋଟେ ଭଉଣୀର ଗୋଟେ ଭଉଣୀ ମୋର ତା ଶାଶୁଘର ସେଇଠ ମାନେ ଶାଶୁଘର ମାନେ ଶାଶୁଘର ନହଁ ସେ ସେଇଠ ରହୁଛି। ପାଖାପାଖି ମାନେ ଅଞ୍ଚଳରେ ଥରେ ତା ଘରକୁ ଯାଇଥିଲି। ସେଇଠି ଦେଖିଲି ଏରୋପ୍ଲେନ ଉପରେ ଗଲା ବହୁତ ପାଖାପାଖି ତ ମୁଁ ଆଉ ଏତେ ତ ମୋର ଜ୍ଞାନ ନାହିଁ ମୁଁ ଜାଣିନି ଆଉ ଖଣ୍ଡଗିରି ସେ କହୁଥିଲା ଯିବାକୁ କିନ୍ତୁ ମୋର ଏତେ ଇଚ୍ଛା ହେଲାନି ମୁଁ କହିଲି କଣ ଯାଇଛି ତା ଘରେ ଏତେ ଦିନ ରହିବି ମୁଁ ସେଥିପାଇଁ ଜଲ୍ଦି ଜଲ୍ଦି ପଳେଇ ଆାଇଲି
ଓହୋ ଆଚ୍ଛା ନାଇଁ ସେଠି ବଢିଆ ଯୋଉ ଦେଖା ମାନେ ଲାଗୁଥିବ ବଡ ବଡ ପ୍ଲେନ ଗା ସବୁ ଯାଉଥିବପ୍ କରୁଥିବ ଲ୍ୟାଣ୍ଡ କରୁଥିବ ମସ୍ତ ଲାଗିବ ତାପରେ ଆଉ ସେଠି ଗୋଟେ ମନ୍ଦିର ବି ଅଛି ନା କଣ ହଁ ମନ୍ଦିର ବି ଗୋଟେ ଅଛି। ଚଢିକି ପାହାଡ ଉପରୁକୁ ଗଲେ ବସା ବସ ଟିକେ କରିବ ଆ ଟିକେ ଗଛ ବଛ ବି ଲାଗିଛି ପାହାଡ ମାନେ ପଥର ଉପରେ ଗଛ ବଛ ଲାଗିଛି ଗଛ ତଳେ ଚେର ତଳେ ଯାଇକି ବସିବେ ବଢିଆ ଥଣ୍ଡା ଲାଗିବ।
ଅହଁ ସେଇଠି ବି ଲଳିତଗିରି ହରିକା ଅଛି ନା କଣ ସେଇ ପାଖ୍ ଖରତି ନା ଦୂର।
ନା ହଁ ଜୟଦେବ ନା ନା ଲଳିତଗିରି ହଁ ଲଳିତଗିରି ଅଛି ବୋଲି ସେଇଠି ଅନପୂର୍ଣ୍ଣିମା ଉଦୟଗିରି ଅଛି ସେଠି ପାଖରେ ଲଳିତଗିରି କଥା କହିପାରିବିନି।
ହଁଁ ନାଇଁ ବା ମୁଁ ଯିବି ଯିବି ବୋଲି ମୁଁ ଆଉ ଯାଇପାରିନି ଆଉ ଏବେ କଣ ପାହାଡ଼ ଚଢ଼ିପାରିବି ମୁଁ। ମୁଁ ଆଉ ଚଢି ପାରିବିନି। ମୁଁ ଆଉ ସେଥିପାଇଁ ଯାଉନି। କଣ ଆଉ କରିବି?
ଉଁ କିନ୍ତୁ ଆଉ ଭୁବନେଶ୍ଵରରେ ମୁଁ ଗୋଟେ ଯାଇଥିଲି ଜାଗାକୁ ଗୋଟେ ନୂଆ ତିଆରି ହେଇଥିଲା ସେତେବେଳେ ଆନନ୍ଦବନ ବୁଲିକା ସେଟା ବଢିଆ ଜାଗା ଟା ପୁରା ମାନେ ଗଛ ମାନେ ପାର୍କ ଭଳିଆ ବଡ ପାର୍କ ସେଠି ବଢିଆ ଗଛ ମାନେ ସବୁ ପ୍ରକାର ଗଛ ଫଛ ଲାଗିଚି ଗୋଟେ ଫାର୍ମ ହାଉସ ଗୋଟେ ଅଛି ପତଙ୍ଗ ଫତଙ୍ଗ ଆଣିକି ରଖିଚନ୍ତି ମସ୍ତ ଜାଗା ଟା ମାନେ ଯେତେ ପ୍ରକାର ଗଛ ଆମେ ସବୁ ଦେଖିବାକୁ ପାଉ ପ୍ରାୟ ସବୁ ସେଠି ଅଛି ଆଉ। ମୁଁ ଘଞ୍ଚ ଅରଣ୍ୟ ଭଳିଆ ପୁରା ମସ୍ତ
ହଉ ଆଉ। ହଉ ତାହେଲେ ମୁଁ ରଖୁଚି ଆଉ। ପରେ କେତେବେଳେ କଥା ହେବି ଆଉ।